କଣ କରୁଚ?
ଏଇଠି ଖାଇକି ବସିଥିଲି ଆଉ।
ଓ ହୋ ଆଜି ଆମେ କେତେ ଭଲ କେଟି ପାଟି କରିଥିଲେ ନା?
ହଁ। ତାପରେ ଆଜି ଆମେ ଅ ବହୁତ ସାରା ଜିନିଷ ବି ଖାଇଥିଲେ।
ୟେଶ ଆଜି ଆମେ ଫ୍ରେଞ୍ଚ ଫ୍ରାଇଜ ବି କରିଛେ ନା?
ହଁ ତାପରେ ଆଜି ଆମେ ବିନା କ୍ଷୀରରେ କୋଲଡ କଫି ବି କରିକି ପିଇନ୍ତି ଆଉ ସେଥିରେ ଗୁଡ ଆଉ ଚିନି ପକେଇକି।
ଆରେ ତମେ ଯାହାକୁ ବି କହିବ କି ଆମେ ଗୁଡ ଆଉ ଚିନି ପକେଇକି କୋଲଡ କଫି କରିଚେ ବିନା କ୍ଷୀରରେ ସେମାନେ ତ ପୁରା ଆଶ୍ଚର୍ଯ୍ୟ ହିଁ ହେଇଯିବେ। କି ଏମାନଙ୍କୁ ଗୁଡ ଚିନି ଆଉ ଖାଇଲେ କଫି ଆଉ ଆଇ ସେ କେମିତି କୋଲଡ଼ କଫି କଲେ ସେଇଟା ବି ଏତେ ଭଲ ଲାଗୁଥିଲା।
ହଁ। ତାପରେ ଆମେ ଯୋଉ ଆଇସ୍କ୍ରିମ ଖାଇଲେ ତାପରେ ଆମେ ଉ ଯୋଉ ଛାତ ଉପରେ ବସିକି ଗୀତ ଗାଇଲେ ନାଚିଲେ। ତାପରେ ଆମେ ଛାତ ଉପରେ ଯୋଉ ବହୁତ ସାରା ବାସନ ଥିଲା ତାକୁ ଗୀତ ଗାଈ ଗାଈ ନା ସବୁ ତୋକ ସଫା କଲେ ତାପରେ ଆମେ ମାନେ ଯୋଉ ଛାତ ଉପରେ ଡ୍ୟାନ୍ସ କଲେ ତାପରେ ମୁଁ ଯୋଉ ଆପଣଙ୍କୁ କହିଲି କି ଏ ହେ ମୋଦି ଯାଉଛି ମୋଦି ଯାଉଛି ଆପଣ ଜ ଡରି ଗଲେ।
ଆଉ ଆପଣ ଯେମିତି କହିଲେ କିଏ ବି ନାହିଁ ସିଏ ବି ଡରିଯିବ। ସେ କଥା ଛାଡ଼ ଆମେ ପ୍ରଥମ ରୁ କଥା ହବା ତମେ ଯୋଉ ଫ୍ରେଞ୍ଚ୍ ଫ୍ରାଏଜ ର ରେସିପି ଦେଖିକି ଗଲ ତାପରେ ମତେ ଟିକେ କହିଲ ତମେ କେମିତି କେମିତି କଣ ଫ୍ରେଞ୍ଚ ଫ୍ରାଇଜ କରିଛ? କାରଣ ତମେ ଯେମିତି କହିଥିଲ ମତେ ସେଟା କମ ଆଳୁରେ ମସଲା ଗୋଳେଇବା ବେଶୀ ଲାଗୁଥିଲା।
ଓହୋ ତାହେଲେ ଆପଣ ନିଜେ କରିଦେଲେ ଭଲ ହୁଅନ୍ତାନି ଆପଣ ମତେ କାଇହିଁ କହୁଥିଲେ?
ଆରେ ମତେ ନା ତମେ କାଲି ଯେହେତୁ ମାମୁଁ ଘରେ ପଳେଇବ। ଲାଷ୍ଟ ଟାଇମ ପାଇଁ ଦି ଦିନ ପରେ ଆସିବ। ତ ସେଥିପାଇଁ ମତେ ଟିକେ ତମ ହାତରେ ର ଖାଇବାର ଥିଲା ଆଉ।
ଓ ହୋ, ହଁ ମୁଁ କହିଦେଉଛି ମୁ ସେଟା କେମିତି କଲି ମୁଁ ଫାର୍ଷ୍ଟ ସେଇ ଯୋଉ ଆଳୁ
ଲମ୍ବା ଲମ୍ବା କାଟିକି ଏ ଲୁଣରେ। ଆ ଲୁଣ ରେ ସେଥିରେ ଆ। ନା ପା ଗରମ ପାଣି ରେ ପୁରା ତାକୁ ଫୁଟେଇ ଦେଲି। ଫଫ୍ଟି ପରସେଣ୍ଟ ଫୁଟେଇ ଦେଲି ତାପରେ ସେ ଟିକେ ସିଝିଗଲା ତାପରେ ସେଇଥି କଣ। ଛୁର କାଞ୍ଚପୁର ଯୋଉ ଗରମ ପାଣି ଟାକୁ କାଢି ଦେଇକି ଶୁଖିଲା ଶୁଖିଲା କରିଦେଇକି ସେଥିରେ କଁ କର୍ନଫ୍ଲୋର୍। କନ ଫ୍ଲୋର ପକେଇଦେଇ କି ତାପରେ ଯୋଉ କଢେଇରେ ତେଲ ପକେଇକି ତାକୁ ଟିକେ ଟିକେ। ଛାଣିଦେଲି ଛାଣି ସାରିଲା ପରେ ସେଥିରେ ମୁଁ କରି ପାଉଡର। ମା ମ୍ୟାଗି ମସଲା। ତାପରେ ଲୁଣ ଲଙ୍କାଗୁଣ୍ଡ ପକେଇକି ତା ସେଇଥି ଗୋଲେଇ ଦେଲି ତାପରେ। ଆପଣଙ୍କର ଯୋଉ ଗୋଟେ ସସ୍ ଟେ ବନେଇଥିଲେ ସେ ସସ୍ ଟା ଆପଣଙ୍କୁ କେମିତି ଲାଗୁଥିଲା।
ଆରେ ଆରେ ମତେ ତ ସେ ସସ୍ ବହୁତ ଭଲ ଲାଗିଥିଲା ମୁଁ ତମକୁ ଏବେ କହୁଛି ଆମେ ସେ ସସ୍ ଟା କେମିତି ବନେଇଥିଲେ ଠିକ ଅଛି। ପାସ୍ତା ମିଶି ସେ ଯୋଉ କ୍ରିମ ଆଣେ ଯୋଉ ଗୁଡା କି ଫ୍ରୁଟ ରେ ପଡିକି କଷ୍ଟର୍ଡ ହୁଏ। ସେଗୁଡା ଫାଷ୍ଟ ଆଣିଲେ, ତାପରେ ତାଦେହ ରେ କୁ ଆମେ ନା ଘିଅ ପକେଇ ଦେଲେ ପୁଣି ଦେଶୀ ଘିଅ। ତା ଉପରେ ଆମେ ଟିକେ ପେରି ପେରି ମସଲା ପକେଇଛନ୍ତି। ତା ଉପରେ ବି ପୁଣି ଚିଲି ଫ୍ଲେକ୍ସ ପକେଇଛନ୍ତି। ସେଇ ଚିଲି ଫ୍ଲେକ୍ସ ଆମେ କେମିତି ପୁଣି ଆଣିଲେ। ଶୁଖିଲା ଲଙ୍କାର ତାକୁ ଏମିତି ତମେ ଭାଙ୍ଗିକି ଚିରିକି। ତା ଭିତରେ ସେ ଲଙ୍କାର ଚିଲି ଫ୍ଲେସ ସେମିତି ପିଜ୍ଜା ରେ ସବୁ ବାହାରିଥାଏ। ସେଗୁଡା ପକେଇକି ତମେ ତାକୁ ଆଣିଛ। ତ ସେଟା ତ ମତେ ବହୁତ ଭଲ ଲାଗିଲା ତ ଆମେ ଯେତେବେଳେ ମାନେ ଫ୍ରେଞ୍ଚ ଫ୍ରାଇଜ। ମାନେ ସେଥିରେ ଡିପ କରିକି ଖାଇଲେ ତ ମତେ ସେଟା ପୁରା ୱାଓ ଲାଗିଲା। ମତେ ସତରେ ସେଟା ବହୁତ ଭଲ ଲାଗିଲା ଆଉ ଆମେ ତାପରେ ଏକ୍ସଟ୍ରା ତ କିଛି ଆଡ୍ କରିନି। ହଁ ହଁ ଆମେ ପକେଇଥିଲୁ ଚାଟ୍ ମସଲା ଆଉ ଜିରା ମସଲା ଆଡ କରିଛୁ ତମକୁ କେମିତି ଲାଗିଲା ସେଇଟା।
ହଁ ମତେ ସେଟା ଭଲ ଲାଗିଲା ଯେ କିନ୍ତୁ ସେଇ କ୍ରିମ ର ଏକ୍ସପାରୀ ଡେଟ ନଥିଲା ବୋଲି ଆପଣଙ୍କର ମନେ ଅଛି। ନାହିଁ।
ଏମିତି କି ଆମେ ତ ଖାଇ ଦେଇଛେ ଏବେ କଣ ହବ।
ଆମେ ନୁହେଁ ମୁଁ ହିଁ ଆପଣ ହିଁ ଏକୁଟିଆ ଖାଇଛନ୍ତି କାରଣ ମୁଁ ତ ଖାଇନି ନା ମତେ ସେଇଟା। ଭଲ ଲାଗିଲା କିନ୍ତୁ ମତେ ଖାଇବାକୁ ଇଚ୍ଛା ହେଲାନି କାରଣ। ମୁଁ ଦେଖିଦେଇଥିଲି ସେଇଥିରେ ଆଉ ଏକ୍ସପାରୀ ଡେଟ ନାହିଁ ଆପଣ ହିଁ ସବୁତକ ଖାଇ ଛନ୍ତି ମୁଁ ତ ଆଉ ଟୋଟାଲି ଖାଇ ହିଁ ଲିନି ମୁଁ କହିଲି ମତେ ଭଲ ଲାଗୁନି।
ଆରେ ଆରେ ଏବେ କଣ ହବ ହେ ଯା ମ ସେ କିଛି ହବନି। ହଉ ମୁଁ ତମକୁ ଏବେ କୋଲଡ କଫି ର ରେସିପି କହୁଛି ଠିକ ଅଛି, ତ। ଫାଷ୍ଟ ଆମ ମୁଣ୍ଡରେ ଆମେ କୋଲଡ କଫି କରିବା କର କରିବୁ କି ନାହିଁ ଭାବିଲେ। ତାପରେ ଆମେ ଭାବିଲେ ତ କ୍ଷୀର ନାହିଁ ଆମେ କେମିତି କରିବା କ୍ଷୀର ଥିଲେ ମାନେ ଟିକେ ହେଇଥାନ୍ତା ତାପରେ ଆମେ ୟୁଟ୍ୟୁବ ରେ ଦେଖିଲେ ମେସେ ରେ ଆମେ କେମିତି କଣ କପି କହିବା ତ ସେଇଟା ଆମେ ଦେଖି ସାରିଲା ପରେ ଆମେ ଗଲେ। ଆ ମାନେ ଫାଷ୍ଟ ତ ଆମେ ତିନିଟା କଫି ନେଇଥିଲେ ସେ ଯଉ ଦିଟଙ୍କା ପ୍ୟାକେଟ ତ? ତାପରେ ଯଉ ଆମର କଣ ହେଲା ଯେ ଆମେ ପାଞ୍ଚ ଟଙ୍କିଆ ପ୍ୟାକେଟ ମାନେ ପାଞ୍ଚଟା ପ୍ୟାକେଟ ନେଇ ଆସିଲେ। ହେଲେ ଆମକୁ ଟିକେ କମ୍ କଫି ମିଷୟାର ଥିଲା ନା।
ହଁ ତାପରେ ସେଇଥେରେ ଯୋଉ କଫି ଆମେ ଯୋଉ ଅଧିକ ମିଶେଇ ଦେଲେ ବୁଲି ସେଇଟା ଫାଷ୍ଟ ଟିକେ ପିତା ଲାଗିଲା ତାପରେ ସେଥିରେ ଫୁଣି ଚିନି ପକେଇଲେ ଫୁଣି ପିତା ଲାଗିଲା ତାପରେ ଚିନି ଚିନି ଚିନି ତାପରେ ଫୁଣି ଗୁଡ ପକେଇଲେ ତାପରେ ଗୁଡ ତାପରେ ପୁଣି ଚିନି ପକେଇଲେ ମାନେ ଆମ ଚିନିରେ ପିମ୍ପୁଡି ବି ହେଇଯାଇଥିଲେ। ତଥାପି ଆମେ ପକେଇକି କଲେ ତାପରେ ଲାଷ୍ଟକୁୁ ଭଲ ହେଲା କିନ୍ତୁ ସେ ଆମେ ଯୋଉ ଗ୍ରାଇଣ୍ଡର କଲେ ସେ ଗ୍ରାଇଣ୍ଡରରେ ଯୋଉ ତଳ ଗୁଡାକ ଥିଲା ସେଇଟା ବହୁତ ମିଠା ହେଇଯାଇଥିଲା। ଯେମିତି କି ପିମ୍ପୁଡିକୁ ବି ସୁଗାର ହେଇଯିବ।
ସତ କହିବାକୁ ଗଲେ ଆମେ ଯେହେତୁ ପ୍ରଥମଥର ପାଇଁ କରିଛେ ତ ସେଇଟା ପ୍ରଥମଥର ପାଇଁ ବହୁତ ହିଁ ଭଲ ଲାଗେ। ଆଉ ତାର ଯେମିତି ଉପରେ ଟିକେ ଫେଣ ଫେଣ ଟାଇପର ପୁରା ମାନେ ବେଶୀ ବ୍ରାଉନସ ସେ ଫିକା ବ୍ରାଉନ ମାନେ କଫି ବ୍ରାଉନ ସେମିତିକା ଯୋଉ ହେଇଥିଲା ସେଟା ତ ଆହୁରି କେତେ ବଢିଆ ଦେଖ ହଉଥିଲା ମାନେ ପା ତମେ ଯେମତି ହୋଟେଲ କି କାଫେ ରେସ୍ଟୁରାଣ୍ଟ କୁଯାଇକି ଖାଇବ ସେମିତି କାହିଁ ପୁର ଥିଲା ସେଇଟା କେତେ ଭଲ ସେ ମାନେ ଇଏ ଥିଲା ଆଉ ଆମେ ତ ତାକୁ ଗ୍ଲାସରେ ରଖିକି ଷ୍ଟରେ ପିଇଲେ। ତାପରେ ସେ ଯୋଉ ଫ୍ରେନ୍ସ ସ୍ଲାଏସ କୁ ଆମେ ଟମାଟୋ ସସ୍ ସହିତ ବି ଖାଇଛେ କେତେ ଭଲ ଲାଗୁଥିଲା ନା?
ହଁ ତାପରେ ଆମେ ମାନେ ବି ବହୁତ ସାରା ମସ୍ତି କରଛନ୍ତି ଆଜି ତାପରେ ଏତେ ମସ୍ତି କରିଛନ୍ତି ଯେ ଆମର ମାନେ ଗୋଡ ହାତ ପୁରା ବିନ୍ଧିଲା ଲାଷ୍ଟକୁ ଆମେ ବସି ପଡିଲେ।
ହଁ। ଆମେ କେତେ ଗୀତ ଗାଇଲେ କେତେ ରିଲସ କଲେ ତ ଆମକୁ ସେଇଗୁଡା ବହୁତ ହିଁ ଭଲ ଲାଗିଲା ଆଉ କେତେ ସେଣ୍ଡିଙ୍ଗ ରେସ କରିଚେ। ଆଉ ତମେ ସେ ଯୋଉ ଏମତି ଥିଲ ଥିଲ ଉଠିକି ଏମିତି ଯୋଉ ଅ ମାନେ ଡ୍ୟାନ୍ସ କଲନି ସେଟା ତ ଭାରି ବଢିଆ ଲାଗିଲା ମୁଁ ତ କହୁଛି ସେଇଟାଜଦି ମୁଁ ଷ୍ଟୋରି ଆଉ ଷ୍ଟାର୍ଟସ ରେ ଦେଲି ତାହେଲେ।
ଏଇ
ହଁ ମୁଁ ତ ଅଲରେଡି ଗୋଟେ ଦେଇ ସାରିଲିଣି ତମେ ଘରକୁ ଯାଇକି ତମ ମାମାଙ୍କ ଫୋନ ରୁ ଦେଖିବ ମୁଁ କଉଟା ଦେଇଛି ଠିକ ଅଛି।
କଉଟା ଦେଇଚ?
ଏ ଫର୍ ବି ଫର ଏଇଟା ଦେଇଛି।
ଓହୋ ଏଇଟା ଚଳିବ ଆଉ ଯଦି ଆପ ଆପଣ ସେଇ ଯଉ ମମିଟା ଦେବେ ମୋ ମମିକୁ ହାଇଡ଼୍ ମାରଦେବେ।
ଆରେ ସେଇଟା ବା ସେ କିଛି ଭାବିବେନି। ସେ ବି ତାକୁ ଗୋଟେ ଯୋକ ଆଉ ମଜାକ ହିସାବରେ ହିଁ ନେବ ହଉ ତମେ ଯେହେ ତ କହୁଛ ମୁଁ ଟିକେ ହାଇଡି ମାର୍ ଦେଇଥିବି ଆଉ।
ହଁ ହଁ। ତାପରେ ଆମେ କାଲି କିଛି ପ୍ଲାନ୍ କରିବା କାଲି ଆମେ ଦଶ ଟଙ୍କିଆ କିଣ୍ଡର ଯୟ ଖାଇବା ଆପଣ ଜାଣିଛନ୍ତି କି ନାଇଁ ଦଶ ଟଙ୍କି ବି ଅଛି ବୋଲି।
ଆରେ ହଁ ତମେ ଯାହା କହିଲ। ମୁଁ ତ ଜାଣି ହିଁ ନଥିଲି ଏମିତି ଦଶ ଟଙ୍କିଆ କିଣ୍ଡର ଜଏ ଅଛି ବୋଲି। ତମେ ମତେ ଯାହା ହଉ କହିଛ ଦେବ ଭାଇ ଦକାନରୁ ଆମେ କାଲି ତାହେଲେ ଦଶ ଟଙ୍କିଆ କିଣ୍ଡର ଜଏ ଆଣିବାକୁ ଯିବା ଆଉ। ତମେ ଯେହେତୁ ତ କାଲି ମାମୁ ଘରେ ଯାଉଛ ଆମେ ତା ପୂର୍ବରୁ କାଲି ଯଦି ସକାଳୁ ମୋ ନିଦ ଭାଙ୍ଗିନଥିବ ତମେ ଟିକେ ଟ୍ୟୁସନରୁ ଆସି ମତେ ଡାକି ଦେବ ତ। ଆମେ ଦେବ ଭାଇ ଘର ଦୋକାନରୁୁ ଯିବା ତାପରେ କିଣ୍ଡର ଜଏ ଆଣିକି ଖାଇବା। ଆଉ ଟ୍ୟାଙ୍କ କରିକି ପିଇବା ଟ୍ୟାଙ୍କ ଆମେ ପିନ୍ଧି ଦିନ ରୁ ରଖିଲେଣି ଟ୍ୟାଙ୍କ କରିକି ପିଇବା ବୋଲି। ହେଲେ ଆମେ ପିଇ ପାରୁନେ ତମେ ଆଜି ନିଶ୍ଚିନ୍ତ ଭାବରେ ଟ୍ୟାଙ୍କ କରିକି ପିଇବା ନା କଣ କହୁଛ।
ଆ ମାନେ ଟ୍ୟାଙ୍କ ପିଇବା ତ ପିଇବା ତାପରେ ମାନେ ଯୋଉ ଆପଣ ଜାଣିଛନ୍ତି କି ନାଇଁ ସେ ଯୋଉ କିଣ୍ଡର ଜୟ ର କ୍ଵାଣ୍ଟିଟି କେତେ ରହୁଛି ପଚାଶ ଟଙ୍କିଆ କିଣ୍ଡର ଜରେ ଯେତିକି ବି ରହୁଛି। ସେ ସେଇଥିରେ ସେତିକି ରହୁଛି ଖାଲି ଯଠୁ ପଚାଶ ଟଙ୍କା ଟିକେ କି ଖେଳନା ରହୁଛି ଏଥିରେ ଖାଲି ଛୋଟ ଛୋଟ ରହୁଛି। ସେ ଯଗୁରୁ ମାନେ କ୍ଵାଣ୍ଟିଟି ସେମ ଅଛି ସେଇଟା ବି ସେଇଟା ଖାଲି ପଚାଶ ଟଙ୍କା ଏଇଟା ଖାଲି ଦଶ ଟଙ୍କା। ତ ଆମେ ଦଶ ଟଙ୍କା ଯଦି ଅଛନ୍ତି ଆମେ ଆଉ ଥରେ ପଚାଶ ଟଙ୍କିଆ କାଇଁ ଆଣିବା। ଦଶଟା ପଚାଶ ଟଙ୍କା ହେଲେ ଦଶଟା ହିଁ ଯୋ ଦଶ ଟଙ୍କିଆ ଏମିତି ହେଲେ ଭଲ ହନ୍ତାନି।
ତମର କେତେ ବୁଦ୍ଧି ତମେ ଠିକ କଥା କହିଛ। ଆଉ ଧନ୍ୟବାଦ ମତେ ଜଣେଇ ଦେଇଥିବାରୁ କି ଦେବ ଭାଇ ଘର ଦୋକା ତମ୍ଭେ ଏ କିଣ୍ଡର୍ ଜଏ ଗୁଟା ମିଳୁଛି। ଆଉ ଯେହେତୁ ଆମେ ଦଶ ଟଙ୍କାରେ ପାଞ୍ଚଟା ଆଣିପାରିବା ପଚାଶ ଟଙ୍କାରେ ଆଉ ଗୋଟେ କାହିଁକି? ଣ ଖେଳନା ଛୋଟ ହେଲେ ବି ଚଳିବ ମ। ଆମେ ସେଇଥିରେ ଆଡଜଷ୍ଟ କରିଦବା ନା କଣ କହୁଛ।
ହଁ ହଁ ତାପରେ ଜାଣିଛ ତାଙ୍କ ଦୋକାନରେ ବି ବହୁତ ସାରା ନୂଆ ନୂଆ ଜିନିଷ ବି ଆସିଛି। ଆପଣ ତାକୁ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହେଇଯିବ ସେ ଜିନିଷ ଆପଣ କେବେ ଖାଇ ବି ନଥିବେ। ମୁଁ ତ ଫା ଷ୍ଟ ଟାଇମ୍ ଆମ ଦୋକାନରେ ଯେତିକି ସବୁ ଜିନିଷ ଅଛି ସବୁ ତକ ନେଇଯିବି ବୋଲି।
ଆରେ ଆରେ ତାହେଲେ କଣ କହୁଛ କାଲି ଆମେ ଯିବା? ତ ଆମେ ଯେମିତି ଆଜି କିକି ପାଟି କରିଛେ। କାଲି ବି ସେମିତି ସକାଳୁ ଟିକେ କିଟି ପଟି ଗୋଟେ କରିଦବ ନା କଣ।
ହ ହଁ ହଁ ନିଶ୍ଚୟ ତାପରେ ଆମେ ସେଇଠି ବଢିଆ ବଢିଆ କୁରକୁରୀ ଅଛି ଭଲ ଲାଗେ ସେଗୁଡାକ ମୁଁ ଗୋଟେ ଗୋଟେ ଟ୍ରାଏ ଟ୍ରାଏ କ ଗୋଟେ ଗୋଟେ ଟ୍ରାଏ କରିନି। ତ ଆମେ ଯୋଉଗୁଡାକ ଟ୍ରାଏ କରିଛନ୍ତି ସେଗୁଡାକ ଆଉଥରେ ଟ୍ରାଏ କରିଦବା କି? ନା ଯେଉଗୁଡ଼ାକ ଟ୍ରାଏ କରନାହାନ୍ତି ସେଇଟା ଗୁଡ଼ାକ କରିବା।
ହଉ ତାହେଲେ କାଲି ଯିବା ମୁଁ ଏବେ ରଖୁଛି।
ହଁ